ଶୁଭ ଅପରାହ୍ନ।
ନମସ୍କାର, ଜୟ ଜଗନ୍ନାଥ।
ନମସ୍କାର, ଜୟ ଜଗନ୍ନାଥ, ଶୁଭ ଅପରାହ୍ନ। କନ୍ କରୁଚ?
ନସି
ବାହାରକୁ, ବାହାରକୁ ପଳେଇ ଆସେ, ନହେଲେ ଶୁଭିବନି, ମାନେ କଟିଯିବ।
ନାଇଁ ବେ, ଶୁଭୁଚିବେ କହ?
ଆଛା, କଣ କରୁଚୁ? ନାଇଁ ନାଇଁ ଉପରେ।
ବସିଚି ଆଉ।
ଅ ହ ଆଉ
ତୁ କଣ କରୁଚୁ? ଖାଇଚି ଭାତ, ଡାଲି, ଭଜା।
ଆମେ ଏଇଠି ଖାଇକି ଆସିଲୁ। ହଁ, ପିଜୁଳି ଗଛରେ ହେଇଚି ତ? ପାଚିଲା, ପାଚିଲା, ଆମେ ସବୁ ତୋଳୁଚୁ ଖାଇବୁ ବୋଲି।
କଣ ଖାଇଲୁ?
ଆଉ, ମୁଁ ଖାଇଲି କି ନାଇଁ, ନାନି ମୁଁ ଖାଇଲି ଭାତ, ଡାଲି ଆଉ ଟମାଟୋ ବାଇଗଣ ଭଜା ଦେଇଥିଲେ ଚକଡିକିନା
ହୁଁ, ଆଉ ତମ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି?
ହଁ, ସେଇଭଳି ଭାବରେ, ଟିକେ ଖରାପ, ଟିକେ ଭଲ।
ହୁଁ।
ସାନ ମାମୁଁ ଙ୍କୁ ଜାଣିଥିବୁ, ସେ ଯୋଉଟା କହିଲା ମାନେ କହିଲା ଚାଲ, ମୁଁ ଜାଣିଯିବିଣି। ମୁଁ ସିନା ଆଗୁରୁ ଉଠିଲେ ସିଏ ଯିବ।
ପର୍ବାଣୀ ବିଷୟରେ କୁହନ୍ତି।
ହଉ ଚାଲ, ହଁ। ନେ ନେ ନା। ଆଉ ଘରେ କଣ କରୁଚନ୍ତି ସମସ୍ତେ?
ଘରେ ବସିଚନ୍ତି ଆଉ, ବସିଥିଲା।
ଉ ହୁଁ, ଆଉ କୁଆଡେ ବୁଲିବାକୁ ଯାଇନୁ?
ହଁ।
ରିିଙ୍କି, ମୋ ପାନୀୟ କାଇ ନାଇ? ଟାଙ୍କି ଉପରେ କାଇଁ ବସିଚ? ନା ଖରା ହେଇନି। ନାଇଁ ଏପଟେ ଯାଇନି।
ଉୁଁ ହୁଁ, ତୋର ହଁ ହଁ ମୁଁ ଗୋ ତୋର କିଛି କାମ ଅସେନି। ଏଥର ଉଥର କିଛି ଆସିନି କାମ। ଶୁଣୁଛୁ ନା ନାଇଁ। ଜାନା।
ନାଇଁ ମୋର ଆସିନି ଆଜି ଆସିବ।
ଓହୋ। ଆଉ କଣ
ଆଜି ଆସିବ।
ଓହୋ।
ହଉ ଆଉ। ଏଟା କସିବା। ଆନ୍ତ।
ସୁଭୁଚି ତତେ ଭଲ କି?
ହଉ ହୁଁ। ମୁଁ ଗଲି ଉଁ ଯଉ ଏବେ ଯୋଉ ହଁ ମତେ ଏବେ ଶୁଭିଲା। ମୁଁ କହିଲି ଏବେ ଯୋଉ ଆମର ରଜ ପର୍ବଟି ଗଲା ସେଇ ପର୍ବ ବିଷୟରେ କିଛି କହ।
ମୁଁ କହିଲି ମୋ କଥା ଭଲକି ଶୁଭୁଛି?
ହଁ ହଁ ଶୁଭୁଛି କହ।
ଆବେ ମୋ କଥା ଭଲକି ଶୁଭୁଛି।
ହଁ ଶୁବୁଚି।
ସେଟା ଭେଜେ।
ସୁବୁଚି ନା ନାଇଁ। ରୁନୁ। ହ୍ୟାଲୋ। ରୁନୁ।
ଆ ରଜ ପବ କଣ ସବୁ ଦୋଳି ଝୁଲନ୍ତି? ଆଉ ପିଠାପଣା ହେଇଥାନ୍ତି।
ହୁଁ।
ଆଉ କହୁଛି।
ହଁ ହଁ ହଁ ଶୁଭୁଛି ଏବେ ଶୁଭିଲା। ଏବେ ଶୁଭିଲା। ହୁଁ ଯଦି ନ ଶୁଭିବ କିଛି ସମୟ ଉଁ ତାହାଲେ କଟିଯିବ।
ହଁ। ହଁ ମୁଁ କହିଲି ରଜ ବିଷୟରେ ଏ ଯୋଉ
ମୁଁ ଭାବିନି ଏରା କହିଲା।
ରଜରେ ନୂଆ ଡ୍ରେସ ପିନ୍ଧନ୍ତି। ଅଳତା ଲଗାନ୍ତି। ପିଠା ପଣା ଖାଆନ୍ତି।
କଣ ତୁ ଲଗେଇଥିଲୁ ଅଳଦା।
ହଁ।
ଆ ହେଇ ଉପରକୁ। ସେଇଟା ଆଣିବି।
ଯୋଉଠି ରହୁଛି ସେଇଠି ବୋତେ ପୁରା ଗାଁଟା ନା।
ହୁଁ।
ହୁଁ ସେଇଥିପାଇଁ ପିଜୁଳି ଗଛ ହେଇଛି ଆଉ।
ହଁ ଏଠି ମାନେ କେତେ ହବ ଏମିତି ଉଁ ଫଳ ଅଛି ତ ନା ବି
ହୁଁ।
ନୂଆ ନୂଆ ସବୁ ଜାଣୁଚି ମାନେ ହୁଁ। ଖାଆନ୍ତି ବୋଲି ବି ଜାଣିନଥିଲି ଏଠିକି ଆସିଲା ପରେ ଜଣାପଡିଲା। ହୁଁ ହନାଲିି କୁଆଡେ କିଛି ନୂଆ ଫଳ ନା କହିଲୁ ଯେମିତି ଆମ ହିଆଡେ ନାଇଁ ହେ ଯୋଉ କ କୁସୁମୀ। କୁସୁମ, ଚାର। ସିଏ କଣ ଚାର କଣ? ହୁଁ ହୁଁ ହୁଁ ହୁଁ ଓହମ୍ ଆଡେ ଗୋଟେ ଅଛି ଚାର ବୋଲି ଗୋଟେ ଅଛି ହେଲା।
ହୁଁ।
ଉଁ ଆଉ ଅଛି କଣ କହିଲୁ କୁସୁମୀ କୁସୁମୀ ହଉଛି ଗୋଟେ ଫଳ ଯେମିତି କିି ଉଂ ମାନେ କେମିତିଆ ଛ ଛୋଟିଆ ଛୋଟିଆ ଫଳଟା କିନ୍ତୁ ଚୋପା ଛଡେଇ ଦେଲେ ହଳଦିଆ ହଳ କୁୁସୁମି ହଳଦି ହଳଦିଆ ବାହାରିନି ତ ଭିତରୁ। କୁସୁମ ହେଟା ହଳଦିଆ ହଳଦିଆ ବାହାରିବ ବଢିଆ ଟେଷ୍ଟ ଲାଗେ।
ହୁଁ। ଓ ହଉ।
ଆଉ ତ ଏମିତି ବହୁତୁ ପରିବା ନାଁ ଅଛି ଏପଟେ ଯାହା ହେଲା। ମାନେ ଆମ ସେପଟେ ଅଲଗା କୁହନ୍ତି ଏପଟେ ଅଲଗା କୁହନ୍ତି।
ଓ ହୋ
ଗୁଆର କଁ ଗୁଆଁର ହିଁ ଆମର ସେପଟେ ନାହିଁ ଗୁଆଁର ବୋଲି ଗୋଟେ ହୁଁ ଆମର ସେପଟେ ସେଟା ନାଇଁ ଯା ଅଛି ମାନେ ସେଟା ସିମ୍ବର ଟିକେ ସରୁ।
ଓହୋ।
ଉଁ ତାପରେ କଖାରୁକୁ କୁହନ୍ତି ବୋଇତାଳୁ।
ହଁ ହଁ ବୋଇତାଳୁ ଏପଟେ ବି ଏପଟେ କୁହନ୍ତିନି କିନ୍ତୁ ଜାଣିଚି ବୋଇତାଳୁ କୁହନ୍ତି
ହୁଁ ଆଉ କଣ କୁହନ୍ତି ସୋନାଲୁ କୋଉ ବଡି? ହୁଁ କଖାରୁ ବଡି କ କଖାରୁ ରାକୁ ବି କଖାରୁ କୁହ। ଆଉ ଏଇ ଯୋଉ ବୈତାଳୁ ଟାକୁ ବି କଖରୁ କୁହ ଉଁ ଆଉ ଆଉ ଟମାଟୋ କୁ ଉଁ କଣ କୁହନ ପାତଳ ଘୁଣ୍ଟ ସମ୍ବଲପୁରୀ ଭାଷାରେ ପାତଲ ଘଣ୍ଟା ଉଁ ଆଉ ଗୋଟେ କଣ କୁହନ୍ତି। ବାଇଗଣ କୁହ ଭେଜିରୀ କହି ବାଇଗଣକୁ ଭେଜିରି କୁହନ୍ତି ଭେଜିରି।
ଓହୋ।
ଲଇଁସାଗୁ ଝୁଡ଼ଙ୍ଗ। ଆଉ ଛଚିନ୍ଦ୍ରା କୁ ଯୋଉଟା ବଡ ବଡ। ସାପୁଆ କୁହନ୍ତି।
ସାପୁଆ ସେ ସାପ ଭଳିଆ ଦେଖେବାକୁ ସେଇଥିପାଇଁ।
ହୁଁ। ହଉ।
ହୁଁ।
ଏଠି ବି ବହୁ ପ୍ରକାର ଫୁଲ ଗଛହେରିକା ସବୁ ଅଛିମ ଚମ୍ପା କନିଆାରୀ ହାଁ ଦୁଳୁକା ଦୁଳୁକା କଣ କହିଲୁ? ଦୁଡୁକା ଗୋଟେ କଣ? କହୁଛନ୍ତି ହେଲେ ମୁଁ ଜାଣିନି। ମୁଁ ଯୋଉ ଦୁଡୁକା ବୋଧେ ପାଣି କଖାରୁୁ କୋହୁଚ ହୁଁ? ପାଣି କଖାରୁ କାଇଁ। ଆଉ ଦୁଡୁକା କଣ? ମୁଁ ଜାଣିନି ଦୁଡୁକା କଣ ଦେଖିଲେ ଜାଣିପାରିବି।
ଆଉ ଆସିଲା ବେଳେ ଗାଁ କୁ ଫୁଲ ନେଇକି ଆସିବୁ ଯୋଉ ଚମ୍ପା ଗଛ ନେଇକି ଆସିବୁ।
ହଁ ଚମ୍ପା ଗଛ ବି ଅଛି ଆ ଭିତରେ। କଥା ହେଇସାରିନା ତମେ ଏଇଠି ଖାଉଁ। ଆମେ ଯୋଉଠି ଅଛୁ ହେଲା ଆମ ଡାଏଡ଼ ପାଖରେ ହିଁ ନା ସେ ପାହାଡ ଦେଖା ହୋଉଚି ସେ ପାହାଡରେ ମାନେ ପୁରା ଯେମିତି ବାଦଲ ଯୋଉ ବାଡେଇ ହୁଏନା। ପୁରା ସେମିତି ଦେଖାହଉଛି। ପୁରା ସକାଳେ ପୁରା ଦେଖା ହଉଥିଲା ପୁରା ଧଳା ଧଳା ଯେମିତି ଯୋଉ ସିନେରି ଫିନେରି ରେ ଦେଖା ହୋଉନି ନା ପୁରା ଧଳା ଧଳା ପାହାଡ।
ହୁଁ ହୁଁ।
ପୁରା ସେମିତି ଦେଖାହୋଉଥିଲା ଏବେ ଦେଖାହେଉଛି ଯେମିତି ପାହାଡ଼ରୁ ନିଆଁ ବାହାରୁଚି ଧୂଆଁ ବାହାରୁଚି ସେଇଭଳିଆ।
ଇସ ବଢିଆ ଆଉଥିବ ଆଉ ଦେଖିବାକୁ ବଢିଆ ଲାଗୁଥିବ।
ହୁଁ ବଢିଆ ସୁନ୍ଦର ଲାଗୁଛି ମାନେ ବର୍ଷା ଟିକେ ହେଇଛି ନା ସେଥିପାଇଁ ସେ ପାହାଡୁରୁ ଧୂଆଁ ବାହାରୁଛି ନାଇଁ। ପୁରା ପୁରା ଖରା ଜୋର ହଉଥିଲା ତାପରେ ବର୍ଷା ହେଇଛି ସେଥିପାଇଁ କା ଧୂଆଁ ବାହାରୁଚି।
ଆଉ ସିଆଡେ ଯୋଉ ପାହାଡରେ ହାତୀଫାତି ଅଛନ୍ତି?
ହୁଁ ଏଇ ଦେବଗଡ ଏରିଆ ରେ ହାତୀ ଅଛନ୍ତି ତାଙ୍କର ସବୁ ଫସଲ ନଷ୍ଟ କରି ଖାଇଦିଅନ୍ତି ନା। ଧାନ ଧାନ ଗୁରାକ ସବୁ ଖାଇ ଦିଅନ୍ତି ତାଙ୍କର। ଆଉ ଉଁ ମାନେ ଘର ଦ୍ଵାରରେ ବି ଆସି ପଶିଯାଆନ୍ତି।
ଓହୋ।
ଉଁ ଘର ଦ୍ଵାର ଆସି ଭାଙ୍ଗି ଭୁଙ୍ଗି ଦେଇ ଯାଆନ୍ତି ଏଇ କିଛି ଦିନ ତଳେ ଏଇ ସାଙ୍ଗ ଟା କହୁଥିଲା ତାଙ୍କ ସେଆଡେ ପଶିକିନା କଣ ସବୁ ବାରି ରୁ ଦ୍ଵାର ସବୁ ଆମ ଆମ୍ବଗଛର କେତେ ଗୁରେ ବି କ୍ଷତି ଆମ୍ବଗୁରା ଖାଇଦେଲା। ହୁଁ ଆମ୍ବ ଖାଇଦେଲେଇଛି ମାନେ ସବୁ ହାତୀ ପଶି ଯାଉଛନ୍ତି ଆମର ସେପଟ ହାତୀ କଣ ଗୋଟେ ଆସିଲେ ଆମର ସବୁ ଖୁସି ହେଇଯାନ୍ତି ଦେଖିକିନା। ଆଡେ ହାତୀ ଆସି ଯାଉଚ ନି ହୁଁ। ହୁଁ। ଆଡ଼େ ତାଙ୍କର ହାତୀ ପଶି ଯାଉଛି।
ହଁ। ଆଉ ତମକୁ କେଇଟା ବଖରା ଘର ମିଲିଚି ରହିବାକୁ?
ଏଠି ଦିଟା ଅଛି ଲମ୍ବା ଲମ୍ବା ଘର। ଉଁ ଜଣେ ଗୋଟେ ବଖରାରେ କୋଡିଏ ଜଣ। ଆଉ ଗୋଟେ ବଖରାରେ କୋଡିଏ ଜଣ।
ଓହୋ।
ହଉ ନା ନା। ଶୌଚାଳୟ ହଉଛି ତିନିଟା ଚାରଟା। କିନ୍ତୁ ଗୋଟେ ଖରାପ ହେଇଯାଇଛି। ଆଉ ତିନିଟା ଅଛି। ତାପରେ ଆଉ କଣ ଗାଧୋଇବା ପାଇଁକାବି ସେ ଯୋଉ ଆସିବା ପାଇଁ ଲଗା ହେଇଛି ପାଣି ଆସିବା ତିନଟା ଚାରିଟା ଲଗା ହେଇଚି।
ହୁଁ।
ହଉ ମୁଁ ଆଉ ଟିକେ ପରେ ପୁଣି କରୁଛି। ତତେ କହିକି ହୁଁ ହୁଁ।